ହ୍ୟାଲୋ
ହଁ କଣ କରୁଛୁ?
ମୁଁ ଏଇ ବସିଥିଲି ଉପରେ ଆଉ ତୁ କଣ କରୁଛୁ?
ହଁ ବସିଛି ପିଣ୍ଡାରେ, ଆଉ କଣ ଖାଇଛୁ?
ଅ ମୁଁ ଖାଇଛି ଆଜି ଭାତ ତରକାରୀ ଆଉ ପୋଟଳ ତରକାରୀ। ତୁ କଣ ଖାଇଛୁ?
ହଁ ଭାତ ଡାଲି ଭଜା ସାଲାଡ଼ ଆଉ।
ଆଉ ତୁ ବ୍ୟସ୍ତ ଅଛୁ କି?
ନାହିଁ।
କଥା ହେଇଥାନ୍ତେ କୁମାର ପୂର୍ଣ୍ଣିମା ବିଷୟରେ।
ହଁ କହୁନ।
ହ ହଉ ଆଉ ଯେଟା ହେଲା ଆମ ଓଡିଶାର ଗୋଟେ ପର୍ବପର୍ବାଣି ଭିତରୁ ଗୋଟିଏ। ଏଇଟା ଆମ ବର୍ଷର ବାର ମାସରେ ଅ ଥରେ ପଡେ ଏଇ ସେଠି ସେଇଟାରେ କୁମାର ପୂର୍ଣ୍ଣିମା ହଉଛି ଓଡିଆ ଜାତି ର ଏକ ପ୍ରମୁଖ ଲୋକପ୍ରିୟ ପର୍ବ। ଏଇଟା ମୁଖ୍ୟତଃ ଅବିବାହିତ କନ୍ୟା ମାନଙ୍କର ପର୍ବ ଭାବେ ପରିଚୟ। ଅବହିତା ଅବିବାହିତ ଲୋକମାନେ କରନ୍ତି ଆଉ ବିବାହିତ ଲୋକମାନୋନ ବି କରନ୍ତି। କିନ୍ତୁ ମୁଖ୍ୟତଃ ଅଧିକ ଅବିବାହିତ ଲୋକମାନୋନ କନ୍ୟା ମାନ ହିଁ କରିଥାନ୍ତି। ସେମାନେ ଏଇ ଦିନ ଚନ୍ଦ୍ର ଦେବତାଙ୍କୁ ପୂଜା କରି ଭଗବାନ କାର୍ତ୍ତିକେୟଙ୍କ ପରି ସୁନ୍ଦର ସାହସୀ ଗୁଣବାନ ଆଦର୍ଶ ସଵାମୀ ପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ସେଇଟା ବ ବର ସ୍ଵାମୀ ପାଇଁ କରନ୍ତିନି। ଟା ବହୁତ ମାନସିକ ଥାଏ ସେଥିପାଇଁ ବି କରିଥାନ୍ତି ଭାଇ ମାନଙ୍କ ପାଇଁ ବି କରିଥାନ୍ତି। କିଛି ମାନସିକ ପାଇବା ପାଇଁ ସେଥିପାଇଁ ବି କରି କରନ୍ତି। ଏଇଟା ହେଲା ପର୍ବ ପ୍ରେମ ଭକ୍ତି ସଂସ୍କୃତି ଆଉ ପରମ୍ପରାର ଏକ ଅପୂର୍ବ ମିଳନ ଏଇ ପୂଜାରେ କୁମାର ପୂର୍ଣ୍ଣିମା ହେଲା ଆଶ୍ୱନ ମାସର ପୂର୍ଣ୍ଣିମା ତିଥିରେ ପଡିଥାଏ। ଆଉ ବର୍ଷର ସବୁଠାରୁ ଉଜ୍ଜଳ ଚନ୍ଦ୍ର ଭଲ ଗୋଲ କୁ ଉଜ୍ଜଵଳ ଚାନ୍ଦ ଏଇ ରାତିରେ ଦେଖା ଯାଇଥାଏ ଆଉ ଏଇଟା ହେଲା ବର୍ଷା ଋ ଶେଷ ହୋଇ ଶରଜ ଋତୁୁର ମନୋରମ ପରିବେଶରେ ହିଁ ପର୍ବ ପାଳନ କରିଥାନ୍ତି। ଆଉ କୁମାର ପୂର୍ଣ୍ଣିମ ର ଅର୍ଥ ହେଲା କି କୁମାର ଅ ଭଗବାନ କାର୍ତ୍ତିକେୟ କୁମାର ଅର୍ଥ ଆଉ ସେ ଶିବ ପାର୍ବତୀଙ୍କ ପୁତ୍ର। ଆ କ କାର୍ତ୍ତିକେୟ ଆଉ ସେ ଦେବାସେନାର ସେନାପତି ବି ସେ ସୌନ୍ଦର୍ଯ୍ୟ ସାହସ ଶକ୍ତି ଓ ବୀରତର ପ୍ରତୀକ। ବିଶ୍ୱାସ କରାଯାଏ କି ଏହିଦିନ ଅବିବାହିତ କନ୍ୟାମାନେ ଭକ୍ତିରେ ଭକ୍ତିର ସହ ବ୍ରତ ପାଳନ କଲେ ସେମାନେ ବି କାର୍ତ୍ତିକ ଭଳି ଗୋଟେ ସୁନ୍ଦର। ସ୍ୱାମୀ ମିଳେ ଆଉ କୁମାର ପୂର୍ଣ୍ଣିମା ଦିନ ସ ସକାଳୁ ଝିଅ ମାନେ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧନ୍ତି। ସେମାନେ ସୂର୍ଯ୍ୟଙ୍କୁ ପୂଜା କରି ବିଭିନ୍ନ ପ୍ରକାର ଫଳ ମିଠା ଚୂଡ଼ା କଦଳୀ ଭୋଗ ଅ ପଣ ବି କରିଥାନ୍ତି ଆଉ ସନ୍ଧ୍ୟାରେ ଚ ଚନ୍ଦ୍ର ଉଦୟ ପରେ ଚନ୍ଦ୍ରକୁ ଦେଖି ପୂଜାକରି ଅ ଅ ପୂଜାକରି ପୂଜାକରି ଭୋଗ ଅର୍ପଣ କରିଥାନ୍ତି। ସନ୍ଧ୍ୟାରେ ଚ ସନ୍ଧ୍ୟା ଚନ୍ଦ୍ର ଉଦୟ ପରେ ଚନ୍ଦ୍ରକୁ ପୂଜା କରି ଅରୁଆ ଚାଉଳ କଦଳୀ କି ନଡ଼ିଆ ଖଇକି ଛେନା ଚୂଡ଼ା ଏଇଥିରେ ଚାନ୍ଦ କରି ଭୋଗ ଅର୍ପଣ କରିଥାନ୍ତି ପୂଜା ପରେ ଝିଅ ମାନ ଏକାଠି ହୋଇ କୁଆଁର କୁନେଇର ଜହ୍ନଗୋ ଫୁଲ ବଉଳ ବେଣୀ ଏଇ ଗୀତରେ ଅ ଗୀତ ଗାଇଥାନ୍ତି ନାଚି ବି ଥାନ୍ତି। ଆଉ ଖେଳକୁଦ ନାଚ ଗୀତ ହସ ଖୁସିରେ ପରିବେଶ ପୁରା ମୁଖରିତ ହେଇଥାଏ ଆଉ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଙ୍କ ସୌନ୍ଦର୍ଯ୍ୟ ଶାନ୍ତି ଓ ପବିତ୍ରର ପ୍ରତୀକ ଭାବରେ ପୂଜା କରି ଥାଆନ୍ତି। ଆଉ ଚନ୍ଦ୍ରଙ୍କ ଶୀତଳ କିରଣ ମନ ଓ ଶରୀରକୁ ପ୍ରଶାନ୍ତ କରେ ବୋଲି ବିଶ୍ଵାସ ରହିଚି। ଆଉ ଏହି ପୂଜା ମାଧ୍ୟମରେ ସୁଖ ଶାନ୍ତି ଓ ସମୃଦ୍ଧିର କାମନା ବି କରିଥାନ୍ତି। କୁମାର ପୂ୍ଣ୍ଣିମା କେବଳ ଧାର୍ମିକ ପର୍ବ ନୁହେଁ। ଏହା ସାମାଜିକ ମିଳନରେ ଏକ ସୁନ୍ଦର ଅବସର। ଏହି ଦିନ ପରିବାର ସମସ୍ତେ ଏକାଠି ହୁଅନ୍ତି ଆଉ ଗାଁ ସହରରେ ସାଂସ୍କୃତିକ କାର୍ଯ୍ୟ କର୍ମ ଭଜନ ନୃତ୍ୟ ଆଉ ଗୀତର ଆୟୋଜନ ହେଇଥାଏ। ଆଉ କୁମାର ପୂର୍ଣ୍ଣିମା ଦିନ ବି ଲ ଗଜଲ ଗଜଲକ୍ଷ୍ମୀ ମା ଗଜଲକ୍ଷ୍ମୀଙ୍କର ପୂଜା ବି ପଡିଥାଏ। ଏହି ପର୍ବ ମଧ୍ୟରେ ଆମର ପୁରାତନ ପରମ୍ପରା ଲୋକଗୀତ ଆଉ ଲୋକନୃତ୍ୟ ବି ଅ ଜୀବନ୍ତ ରହିଛି ଆଜିର ଆଧୁନିକ ଯୁଗରେ ମଧ୍ୟ କୁମାର ପୂର୍ଣ୍ଣିମା ଆକର୍ଷଣ କରିନାହିଁ ଏଇଟା ମଧ୍ୟ ସହର ଗ୍ରାମର ସମ୍ମାନର ସହ ଏଇ ପର୍ବଟା ପାଳନ କରିଥାନ୍ତି। ଆଉ କୁମାର ପୂର୍ଣ୍ଣିମା ଓଡିଶାର ଏକ ପବିତ୍ର ସୁନ୍ଦର ଓ ଆନନ୍ଦମୟ ପର୍ବ। ଏହା ଭକ୍ତି ପ୍ରେମ ସଂସ୍କୃତ ଓ ପାରମ୍ପାରିକ ସମ୍ପର୍କକୁ ସୁଦୃଢ କରେ। ଆଉ ପୌରାଣିକ କଥାରେ କି ମା ଅଛି କି ମା ପାର୍ବତୀ ଅ ପୂଜା କରି କାର୍ତ୍ତିକେୟକୁ ପାଇ ପାଇଥିଲେ କୁମାର ପୂର୍ଣ୍ଣିମା କରିକି, ଆଉ ମୁଁ ତ ଏତିକି ଜାଣିଚି ତୁ କଣ ଜାଣିଚୁ କ?
ଅ କୁମାର ପୂର୍ଣ୍ଣିମା ଓଡିଶାର ଏକ ପ୍ରାଚୀନ ପବିତ୍ର ଓ ସୁନ୍ଦର ପର୍ବ ଏହାକୁ କୁମାର ପୁନେଇଁ ବା ଗଜଲକ୍ଷ୍ମୀ ପୂଜା ନାମରେ ମଧ୍ୟ ଜଣାଯାଏ। ଆଶ୍ୱିନ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳିତ ହୁଏ। ଏହି ଦିନ ଚନ୍ଦ୍ରମା ପୁରା କଳାରେ ଉଦ୍ଦିତ ହୋଇ ଧରାପୃଷ୍ଠକୁ ଅମୃତ କିରଣ ଢାଳିଥାଏ। ସେଥିପାଇଁ ଏହାକୁ ଶରତ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। କୁମାର ଅର୍ଥ ଅବିବାହିତ। ପ୍ରାଚୀନ କାଳରୁ ଓଡିଶା ଅବିବାହିତ ଝିଅ ମା ନେ ଏଇଦିନ ଉପବାସ ରଖି ଆଦର୍ଶ ସ୍ଵାମୀ ପାଇବା ପାଇଁ ବ୍ରତ କରନ୍ତି। ମାନ୍ୟତା ଅଛି ଯେ ଏହି ଦିନ ମା ପାର୍ବତୀ ତପସ୍ୟା କରି ମହାଦେବଙ୍କୁ ସ୍ଵାମୀ ରୂପେ ପାଇ ଥିଲେ, ସେହିପରି ଦେବସେନା କାର୍ତ୍ତିକେୟଙ୍କୁ ବର ରୂପେ ବରଣ କରିଥିଲେ। ତେଣୁ ଏହାକୁ କୁମାର କୁମାରୀ ପୂଜା ଭାବେ ପ୍ରସିଦ୍ଧ। ଆଉ ଏକ କଥା ଅନୁସାରେ ଏଇ ଦିନ ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ବାହାରି ଗଜ ଉପରେ ବସି ଧରାକୁ ଆସିଥିଲେ। ତେଣୁ ଏହାକୁ ଗଜଲକ୍ଷ୍ମୀ ପୂଜା କୁହାଯାଏ। କୃଷକ ମାନଙ୍କ ପାଇଁ ଏହା ନୂଆ ଧାନ ଉତ୍ପନ୍ନ ହେବାର ସଙ୍କେତ। ନୂଆ ଧାନକୁ ନବାନ୍ନ ଭାବେ ମା ଲକ୍ଷ୍ମୀଙ୍କୁ ଭୋଗ କରାଯାଏ। ଆଉ କୁମାର ପୂର୍ଣ୍ଣିମା ଦିନ ଭୋରୁ ଝିଅ ମାନେ ଉଠି ସ୍ନାନକରି ନୂଆ ଲୁଗା ପିନ୍ଧନ୍ତି। ଘର ଦୁଆର ଆଲିପନ ଦେଇ ସଜାଯାଏ। ଏହା ମଣ୍ଡପରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଚିତ୍ର ରଖି ପୂଜା କରାଯାଏ। ମାଲକ୍ଷ୍ମୀଙ୍କ ସହ ଗଜରାଜଙ୍କ ମୂର୍ତ୍ତି ମଧ୍ୟ ରଖାଯାଏ। ଝିଅ ମାନେ ସାରା ଦିନ ଉପବାସ ରଖନ୍ତି, ସନ୍ଧ୍ୟା ବେଳେ ଚନ୍ଦ୍ର ଉଦୟ ହେଲା ପରେ ଚନ୍ଦ୍ରଙ୍କୁ ପୂଜା କରି ଚନ୍ଦ୍ର କିରଣ ଖାଦ୍ୟରେ ପକାଇ ପ୍ରସାଦ ପାଆନ୍ତି। ପ୍ରସାଦରେ ମୁଖ୍ୟତଃ ନୂଆ ଚାଉଳର ମଣ୍ଡା ଖିଚୁଡ଼ି ଆଉ କ୍ଷୀର ଦହି ପ୍ରସ୍ତୁତ ହୁଏ। ଅ କ୍ଷୀରକୁ ସାରା ରାତି ଖୋଲା ଆକାଶରେ ତଳେ ରଖି ଦିଆଯାଏ। ମାନ୍ୟତା ଅଛି ଯେ ଚନ୍ଦ୍ରଙ୍କ ଅମୃତ କିରଣ ସେଇ କ୍ଷୀରରେ ପଡିିଲେ ତାକୁ ଔଷଧୀୟ ଗୁଣ ସମ୍ପନ୍ନ କରିଥାଏ। ଆଉ ପରଦିନ ସେଇ କ୍ଷୀର ପିଇଲେ ଶରୀର ସୁସ୍ଥ ମଧ୍ୟ ରହେ। ପୂଜା ସମୟରେ କୁମାର ପୂର୍ଣ୍ଣିମା ଓଷାର କଥା ପାଠ ଠ କରାଯାଏ ଝିଅ ମାନେ ମିଶି ଗୀତ ଗାଆନ୍ତି। ଆଠ ପୂର୍ଣ୍ଣିମା ନଅ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ପୂର୍ଣ୍ଣିମା। ଏଇ ଗୀତ ମାଧ୍ୟମରେ ସେମାନେ ମା ଲକ୍ଷ୍ମୀଙ୍କୁ ଭଲ ବର ଦେବା ପାଇଁ ପ୍ରାର୍ଥନା କରନ୍ତି। ଏଇଥିରେ ପିଠାପଣା ହୁଏ ଯୋଉ କୁମାର ପୂର୍ଣ୍ଣିମା ଦିନ ଓଡିଆ ଘରେ। ଘରେ ପିଠା ପଣା ତିଆରି କରାଯାଏ ମଣ୍ଡା ପିଠା ଆରିସା ପିଠା କାକରା। ପୋଡା ପିଠା ଏସବୁ କରାଯାଏ ନୂଆ ଧାନ ରୁ ଚାଉଳ ରୁ ଏଇ ପିଠା ତିଆରି ହେଉଥିବାରୁ ଏହାର ସ୍ଵାଦ ଅଲଗା ବି ହୋଇଥାଏ।
ସନ୍ଧ୍ୟା ପରେ ଝିଅ ମାନେ ଚନ୍ଦ୍ରକୁ ଖୁଆଇବା ପାଇଁ ବଡି ଭୋରୁ ଖେଳନ୍ତି ଆ ସେମାନେ ଏକାଠି ହୋଇ ଆଉ ବଡି ବାଜାନ୍ତି ଗୀତ ଗାଆନ୍ତି ବଡି ବାଜିଲା ଚନ୍ଦ୍ରକୁ ଖାଇଲା। ଅ ଏହା ଏକ ମଜାଦାର ଖେଳ। ସାରା ରାତି ଚନ୍ଦ୍ର ଆଲୋକରେ ଝିଅମାନୋନେ ଝୁଲି ଖେଳନ୍ତି ଗୀତ ଗାଆନ୍ତି। କଥା ହୁଅନ୍ତି ଚନ୍ଦ୍ର କିରଣ ରାତି ପାଇଁ ଏହାକୁ କୌମୁଦି ଉତ୍ସବ ବୋଲି ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମା କେବଳ ଏକ ଧାର୍ମିକ ପର୍ବ ନୁହଁ ଏହା ଓଡିଶାର ସମାଜର ମିଳନ ପର୍ବ ଏହି ଦିନ ସମସ୍ତେ ଝିଅ ମାନେ ଭେଦଭାବ ଭୁଲି ଏକାଠି ହୁଅନ୍ତି। ବଡ ଝିଅଠୁ ଛୋଟ ଝିଅ ପର୍ଯ୍ୟନ୍ତ ସମସ୍ତେ ମିଶି ବ୍ରତ କରନ୍ତି। ଏଥିରେ ଭଉଣୀ ସମ୍ପର୍କ ମଜବୁତ ହୁଏ। ଅ କୃଷି ଦୃଷ୍ଟିରୁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଶ୍ୱନ ମାସରେ ଧାନ ପାଚି ଆସେ। ଆଉ ନୂଆ ଫସଲକୁ ପାଳନ କରି ମା ଲକ୍ଷ୍ମୀଙ୍କୁ କୃତଜ୍ଞତା ଜଣାଯାଏ। ଏହା ଓଡିଆଙ୍କ କୃଷି ସଂସ୍କୃତିର ପ୍ରତୀକ। ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଏହି ପର୍ବର ମହତ୍ଵ ଅଛି। ଶରତ ପୂର୍ଣ୍ଣିମା ରାତିରେ ଚନ୍ଦ୍ର କିରଣ ରେ ଥିବା ଅତି ବାଇଗଣୀ ରଶ୍ମି ଶରୀର ପାଇଁ ଲାଭଦାୟକ ଖୋଲା ଆକାଶ ତଳେ କ୍ଷୀର ରଖିବା ଓ ସେହି ରାତି ଜାଗି ରହିବା ସ୍ୱାସ୍ଥ୍ୟ ପାଇଁ ଭଲ। ଆଉ ଆଧୁନିକ ଯୁଗରେ ପୂର୍ଣି କୁମାର ପୂର୍ଣ୍ଣିମା ଯେଉ କରନ୍ତି ହେଲେ ଆଉ ଓଡିଶାର ପ୍ରତି ଘରେ ଘରେ ଏହି ପର୍ବ ପାଳନ କରାଯାଏ। ଆଉ ସହରରେ ରହୁଥିବା ଏ ଝିଅ ମାନେବି ଛାତ ଉପରେ ଚନ୍ଦ୍ରକୁ ପୂଜା କରନ୍ତି। ସ୍କୁଲ କଲେଜ ରେ ବି କୁମାର ପୂର୍ଣ୍ଣିମା ଉତ୍ସ ଉତ୍ସବ ପାଳନ କରାଯାଏ। ଝିଅ ମାନେ ପାରମ୍ପରିକ ଶାଢୀ ପିନ୍ଧି ଫଟୋ ଉଠାନ୍ତି। ଆଉ ପୁରୁଣା ପରମ୍ପରା ରଖି ନୂଆ ଆଉ ପିଢି ସହ ମିଶି ଆହୁରି ସୁନ୍ଦର କରୁଛନ୍ତି। କୁମାର ପୂର୍ଣ୍ଣିମା ଆମକୁ ଶିଖାଏ ବିସ୍ୱାଶ ଧୈର୍ଯ୍ୟ ଅ ସ୍ୱଚ୍ଛତା ଏହା ନାରୀ ଶକ୍ତିର ପୂଜା ଏହା ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ସମ୍ପର୍କ କୁ ମଜବୁତ କରେ। ଚନ୍ଦ୍ର ଧାନ ଲକ୍ଷ୍ମୀ ଓ ନାରୀ ଏଇ ଚାରୋଟି ମିଳନ ହିଁ କୁମାର ପୂର୍ଣ୍ଣିମା। ଆଉ ତମ ଗାଁ ରେ କେମିତି କଣ ହୁଏ କୁମାର ପୂର୍ଣିମା
ଆମ ଗାଁ ରେ ହେଲା ସକାଳୁ ସକାଳୁ ଉଠିକି ଗାଧେଇ ଗୁଧାକି ଆ ସକାଳୁ ଯାଇ ପୂଜା କରୁ ଚଉରାମୂଳେ ଚଉରାକୁ ଭଲସେ ଆ ପୂଜା କରାଏ ଚଉରାକୁ ଭଲସେ ସଜାସଜି କରିକି ମୁର୍ଜ ଫୁର୍ଜ ପକା ହୁଏ। ଫୁଲ ତୋରଣାରେ ଇଏ କରାଯାଏ। ତାପରେ ଆସିି କଳସ ବ ବସା ହୁଏ। କଳସ ବସା ହେଇ ଫୁଲ ମାଳ ବି ଏ ଠାକୁର ବୃନ୍ଦାବନ ଠାକୁରଙ୍କୁ ଦିଅନ୍ତି ବୃନ୍ଦାବତୀ ଠାକୁରଙ୍କୁ ଆଉ ତାପରେ ପିଠା ପୁଠି ବି ଆ କରନ୍ତି ଚାନ୍ଦ ବି ଆମେ କରିକି ସକାଳୁ ପୂଜା କରି ସାରିଲା ପରେ ରାତି ପାଇଁ ଆ ଛେନାରେ କି କଦଳୀରେ କି ଖଇ ରେ ଖଇ ଖଇରେ ଚାନ୍ଦ କରନ୍ତି ଚାନ୍ଦ ତାପରେ ଆମେ କଳସ ବି ନେଇକି ବସାଉ ସାତ ଦିନ କୁଆଁର ପୁନେଇଁ ଟା କରାଯାଏ ଆମ ଆଡେ ତ ସାତ ଦିନି କରନ୍ତି ସାତ ଦିନି ପୂଜା କରି ଛଅ ଦିନି କରନ୍ତି ତାପରେ ଲାଷ୍ଟେ ସାତ ଦିନ ଟା ଭଲ ସେ ପୂଜା କରା ପୂଜା କରନ୍ତି। ତାପରେ ଆମେ ଲୁଗା ଲୁଗା ପିନ୍ଧିକିନା ହଁ ଲୁଗା ପିନ୍ଧିକି ଯାଇକି ଅ ପୂଜା କରୁ ଠାକୁରଙ୍କୁ ଚାନ୍ଦ ଆସିଲେ ଗାଈ ଯେତେବେଳେ ଆସନ୍ତି ସେତେବେଳେ ଚାନ୍ଦ ଆସେ ଚାନ୍ଦ ଆସାରିଲା ପରେ ସେଇଟାକୁ ତାପରେ ଦେଖିକି ଆମେ ପୂଜା କରିକି ଭୋଗ ଖାଇକି ଆସୁ ଆଉ। ଆଉ ତମେ କେମିତି ତମ ଗାଁ ରେ କର? ସ
ଆମ ଗାଁରେ ସେମିତି ସାତ ଦିନି ସେମିତି ପୂଜା ହୁଏ ନୂଆ ଡ୍ରେସ ବି ଆମେ ପିନ୍ଧୁ। ଆଉ ତାପରେ ସେମିତି ଭୋଗ ଫୋଗ ଖାଇସାରିଲା ପରେ ତାପରେ ନାଚ ଗୀତ ବି ହୁଏ ଆଉ। ହୋଉ ମୋର ଟିକେ କାମ ଅଛି ଆମେ ପରେ କଥା ହବା।
ହଉ।